ହ୍ୟାଲୋ।
ବନ୍ଧୁ ନମସ୍କାର।
ନମସ୍କାର ଆପଣ କଅଁ କରୁଚନ୍ତି ଏବେ?
ମୁଁ ମଧ୍ୟ ଏବେ ଆଇଲିି ଘରକୁ।
ମତେ ଲାଗିଲା ବୋଧେ ଆପଣ କୋଆଟେ ଯାଇଥିବେ ଆପଣଙ୍କ ପୁଅ ପାଖକୁ।
ନାଇଁ ନାଇଁ ପୁଅ ବା ଟା ଶୋଇଛନ୍ତି ଘରେ।
ଓହୋ ତାହେଲେ ଆଜି ପୁଅ କୁଆଡେ ବାହାରୁ ଯାଇନାହାନ୍ତି।
ନାଇଁ ପୁଅଙ୍କର ମୁଣ୍ଡରେ ଦୁନିଆ ଟେନସନ ସେ ଅଛନ୍ତି ଘରେ।
ହଁ ତାହେଲେ ଶୁଅନ୍ତୁ ଶୁଅନ୍ତୁ ପୁଅ ଶାନ୍ତିରେ ଶୋଇଲେ କାଲି ପୁଣି ତାଙ୍କର ପୁଣି ଆଲଗା ଟେନସନ।
ହଁ ତାଙ୍କର ବା ମିଛ ସତ କହୁଛନ୍ତି ଦୁନିଆ ଘରେ କଲେଜ ବାହାନା ରେ
ଓହୋ ସେଇଆ ଆଉ ଏଇଠି ତ ଅସୁବିଧା ହବ ଆଉ।
ଆଉ କଣ ଘରେ କଣ ଏଲ ଆଇ ସି ଭଳିଆ ବୁଝଉଛନ୍ତି କଣ ଶୁଣିବାକୁ ପାଇଲି।
ଓହୋ ଏପରି ହେଇଛି।
ହଁ।
ଆପଣ କାଲି କୁଆଡେ ବୁଲିବାକୁ ଯିବେ ନା ନାଇଁ?
ମୁଁ ସେଇ ଭାବୁଛି କଣ କରିବି କାଲି ତ ମୋ ପୁଅର ଟିକେ ଟେନସନ ଅଛି କିନ୍ତୁ ନିହାତି ଯଦି ଚେଷ୍ଟା କରିବା ଯାଇପାରିବା ବୁଲିିବାକୁ ଆରାମସ ଯାଇକି ବୁଲି ଆସିପାରିବୁ।
ଆଜ୍ଞା ତ ଆପଣ ଖାଲି ଗାଡି କାଢିବେ ନା ନାଇଁ?
ନିହାତି ଗାଡି କାଢ଼ିବି ଗାଡି ଟା ବି ମୋର ଟିକେ ପଇସା ପତ୍ର ହଉନି ପଇସା ପତ୍ର ହେଲେ ଟିକେ ମୋ ଗାଡି ଟା ଟିକେ ସଜାଡ଼ନ୍ତି।
ତ ସେଇଆାଉ ଆପଣଙ୍କ କେ ଛଅ ହଜାର ଟଙ୍କା ମେ ଖର୍ଚ୍ଚ ହବ ଆପଣଙ୍କ ଗାଡି ରେ ଖର୍ଚ୍ଚ।
ମିନିମମ୍ ହଁ ମତେ ବି ସେୟା ଲାଗୁଛି ଛଅ ଭଳିଆ ଖର୍ଚ୍ଚ ହବ।
ଆଜ୍ଞା। ତ ଆପଣ ଆଉ ବୋଧେ ଖାଇସାରିଲେଣି। ଆପଣ ବୋଧେ ଖାଇସାରିଲେଣି?
ନା ନା ମୁଁ ଖାଇନି ଖାଇବି।
ଓ ତାହେଲେ ମୁଁ ଭୁଲ ଟାଇମରେ ବୋଧେ ଆପଣଙ୍କୁ ଫୋନ କରିଛି।
ନା ନା କିଛି ଅସୁବିଧା ନାହିଁ କଥା ହେଇପାରବି ଯେ।
ଆଜ୍ଞା ତ ଆପଣ ତ ଖାଇନାହାନ୍ତି ତ ଆସି ବାରଟା ବାଜିବ। କେତେବେଳେ ତାହେଲେ ଖାଇବେ ଆପଣ।
ଏ ନାଇଁ ଏଇନା ଯାଉଚି ଟିକେ ଖାଇବାକୁ ଆଉ।
ଆଜ୍ଞା ଆଉ ଆପଣ କାଲି ବୁଲିବାକୁ କୁଆଡେ ଯିବା।
କୁଆଡେ ନୁହଁ ଭାବୁଚି କୋଉଠିକି ଯିିଆ ବୋଲି। ମୁଁ ଟିକେ କନଫ୍ୟୁଜରେ ଅଛି ଦେଖାଯାଉ।
ଆଜ୍ଞା ମୁଁ ଭାବୁଥିଲି ଏଇ ଯୋଉ ଖୁଣ୍ଟି ଚଢୁଚନ୍ତି ତାଙ୍କୁ ଡାକି ନେଇକି ଦଉଳିଲେ ଭଲସେ ଖୁଆଇବା ପିଇବା କଲେ ତ ସେ ଭଲ ହୁଅନ୍ତା।
ନାଇଁ ସେ ଯେତିକି ମୋଟାଅଛନ୍ତିନା ଦିଡବଲ ମୋଟା ହେଇଜିବେ ମତେ ଯାହା ଲାଗୁଛି।
ନା ସେ ମଦ ବୋହୁତ ଭଲ ପଁହଁରନ୍ତି ତ ତାଙ୍କୁ ଟିକେ ପହଁରିବା ପାଣି ରେ ଟିକେ ଓତା ହେଇ ପହଁରିବା ଭଲ ଲାଗେ।
ବାଗି ଟିକେ ତାଙ୍କୁ କହିବ ନହେଲେ ତାଙ୍କୁ ଏସନ ଫୁଲିଆ ଅଛି ନା। ଦେହ ହାତ ଫୁଲିଗଲେ ଅସୁବିଧା ହବ ସେଟୁ ପୁଣି।
ଆଜ୍ଞା ତ ମୁଁ ଆବୁଚି ତାଙ୍କୁ ସେଇ ଦୟାନଦୀରେ ଭସେଇ ଦେଲେ ଯିବ।
ହଁ ହଁ ମୁଁ ବି ସେ ଭାବୁଥିଲି ସେରେ ମତେ ବୁଦ୍ଧର ଗୋଟେ ଷ୍ଟାଚୁ ହେଇଥିଲା ମୁଁ ଭାବୁଲି ଆଙ୍କର ଷ୍ଟାଚୁ କରିବେ।
ଆଜ୍ଞା ବୁଦ୍ଧ ତ ହେଲେ ସରୁଆ ଇଏ ଟିକେ ପୁରା ଗୋଲ ମୋଟଲ ହେଇଛନ୍ତି। ତାଙ୍କର ଷ୍ଟାଚଚୁ ଟା କଲେ ଭଲ ଦେଖାଯିବ।
ହଁ ମୁଁ ଶୁଣିବାକୁ ପାଇଲି ଆପଣଙ୍କ ଭାଇଙ୍କର ଟିକେ ଗୋଡ ଭାଙ୍ଗି ଯାଇଥିଲା।
ଆଜ୍ଞା ଆପଣ ଠିକି ଶୁଣିବାକୁ ପାଇଛନ୍ତି ମୋ ଭାଇଙ୍କର ଗୋଡ ଭାଙ୍ଗି ଯାଇଥିଲା।
ଏମିତି କଣ ହେଇଥିଲା।
କେଜାଣି କେମିତି କୋଉଠି କୁଆଡେ ଯାଇଥିଲା ତା କାକୁ କଣ ବାଡେଇ ଦେଲା କି ବାଡେଇ ହେଲା ତ ସେଇ ବିଷୟରେ ମୁଁ ଠିକିରେ ଜାଣିିନାହିଁ ତ ତା ଗୋଡଟା ଭାଙ୍ଗି ଯାଇଛି।
ଆପଣ ସତରେ ଜାଣିନାହାନ୍ତି ନା ଏମିତି କୋହୁଚନ୍ତି।
ନା ଆଜ୍ଞା ମୁଁ ଜାଣିିନହିଁ।
ଆପଣ ତାହେଲେ ମୁଁ ଆଜି ଗୋଟେ ସବୁଠୁ ବଡ କଥା ରିଭିଲି କରିବାକୁ ଯିବିକି।
ଆଜ୍ଞା କୋହୁନାହାନ୍ତି।
କ ସତରେ ଜାଣିନୁ।
ନାଁ ବା ଯାନିନି।
ଆଜ୍ଞା ସେ କିଛି ବେଲୁନୁ ଫେଲୁନୁ ଆସେକ୍ସଡେ ଦେଇନଥିଲା।
ଆଜ୍ଞା ଆଉ ତାହେଲେ କ ହେଇଥିଲା।
ଆପଣଙ୍କ ଭାଇ ସ୍କୁଟି ଚଲଉଥିଲେ।
ଓ ତାହେଲେ ସ୍କୁଟିରୁୁ ପଡିକି ହେଇଛି।
ନା ଆପଣଙ୍କ ଯୋଉ ତା ନାଁ କଣ ଲକଡାଉନ ହିରୋ
ଆଜ୍ଞା ଆଜ୍ଞା।
ସେ ମହାଶୟଙ୍କ ଗାଡି ଥିଲା।
ଆଜ୍ଞା।
ନା ଆପଣ ଆପ ଆପଣଙ୍କ ଘରେ ସବୁ ବଇଥିଲେ। ଆପଣଙ୍କ ବାବୁ ମଧ୍ୟ ହଁ ଆପଣଙ୍କ ବାବୁ ମଧ୍ୟ ରାଇଥିଲେ ଏନଷ୍ଟି ଆଣିବାକୁ ଯିଏ ଛୁଟି।
ଓହୋ ଏ ଛୁଟି ଆଣିବାକୁ ଯାଇଥିଲେ।
ହଁ ସେଟି ମଧ୍ୟ ବାବୁ ଆମର ନୂଆ ନୂଆ ଗାଡି ଚଲଉଚନ୍ତି। ସେଠି ମଧ୍ୟ ତାଙ୍କୁ ସାଇଟିରୁ କିଏ ସାଇଟି ମାର୍ଚ୍ଚି କି କଁ ହେଇଚି ବାବୁ ଆମର ଗାଡି ସମ୍ଭାଳି ପାରିନାହାନ୍ତି।
ଗାଡି ସାଇଟି ଆ ଖସିଗଲା ବ୍ରେକ୍ ମାରି ଦେଇଚନ୍ତି। ଘୋଳ ଟା ସାଇଟିରେ ଲାଖି କି ଅ ହଁ ଗୋଡ ଟା ଲାଖିକି ରହିଗଲା। ଗାଡ଼ିରୁ ପଇଲେ। ଚାରରୁ ପଇଲେ ଲୋକ ଉଠେଇ ନେଲେ ଯା ବାପା ଭାଇ ଭାଇ ଯେତେବେଳେ ଜାଣିପାରିଲେ କି ତାଙ୍କ ଗୋଡ ଟିକେ ଭାଙ୍ଗି ଯାଇଛି।
ଓହୋ ଏମିତି ହେଇଛି କି।
ତାପରେ ସେଠୁ ତାଙ୍କୁ କଲ୍ କଲେ ଆମ ମଧ୍ୟ ଗୋଟେ ବନ୍ଧୁଙ୍କୁ। ତ ବନ୍ଧୁଙ୍କୁ କଲ ତାଙ୍କ ମୋବାଇଲି ନେଇକି ଯାଇଥିଲେ କଲ୍ କଲେ ବନ୍ଧୁ ଙ୍କୁ ମୁଁ କହିଲି ଆସ ଟିକେ ଏମିତି। ତା ମଧ୍ୟ ବନ୍ଧୁ ସାଇକେଲ ନେଇ ଗଲେ।
ଆଜ୍ଞା।
ହଁ ହଁ ସାଇକେଲରେ ଗଲେ ଦେଖିଲେ ଏମିତି ହେଇଛି। ତାପରେ ମଧ୍ୟ ତାକୁ ଗାଡିରେ ବସେଇ ଫୋନ ନମ୍ବର ନେଲେ।
ଆଜ୍ଞା ତାପରେ ତ ମୁଁ ଜାଣିଛ ତାର ପ୍ଲାଷ୍ଟର ହେଲା ତାପରେ
ଫେରେଇ ଦେଲେ ମ ଯାହା ମଜା ଉଡେଇ ଫୁଣି ତା ପର ଦିନ ସାଇକଲଟାକୁ ଆପଣ ବନ୍ଧ ଉପରେ ସା ତା ଘରେ ଆଣି ଥୋଇଲେ।
ଓ ଏମିତି ହେଇଛି।
ଉ ଆ। ମଧ୍ୟ ଆପଣଙ୍କ ଷ୍ଟୋରରେ ଟିକେ ଅଭିଭେକ ହେଲା ଆପଣ ପାଟି କରିବେ ବୋଲି କିନ୍ତୁ ଆପଣଙ୍କ ଭାଇ ଙ୍କୁ କିଛି କହିବେନି।
ଆଜ୍ଞା ମୁଁ ଆପ ବୁଝିଲି ଆପଣ ଯାହା କହିବାକୁ ଚାହୁଁଛନ୍ତି।
ହଁ, ଆପଣଙ୍କ ଭାଇ ବନ୍ଧୁଙ୍କୁ ବି କହିବେନି କି ଆପଣଙ୍କ ଭାଇ କୁ ବି କିଛି କହିବେନି।
ଆଜ୍ଞା।
ଆପଣ ଖାଲି ଜାଣନ୍ତୁ।
ଆପଣ ମ୍ୟାସେଜ୍ ଏତେ ଟାଇମ୍ ପରେ ସିନ୍‌ କରିକି ରିପ୍ଲାଏଟେ ଦେଲେ।
କଉ ରିପ୍ଲାଇଟା
ହଁ ରିପ୍ଲାଇ।
କୋଉଟା ମାନେ ବୁଝିପାଇଲିନି।
ଆପଣ ଏଜୋଉ ହ୍ୱାଟସଆପ ରେ ମୋତେ ରିପ୍ଲାଏ ଟା ଦେଲେ ଏତେ ସମୟ ପରେ ରିପ୍ଲାଏ ଦେଲେ।
ସାର୍ ସ୍ଲୋ ହଉଛି ମୁଁ ଆପଣଙ୍କୁ ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେଇଥିଲି ତେବେ ଲେଟ ରେ ଗଲା ବୋଧେ।
ହଁ ହେଇଥିବ, ମୋ ପାଖକୁ ବର୍ତ୍ତମାନ ଆସିନି। ନା ନା ମୁଁ ଜାଣିନଥିଲି।
କହିବେନି।
ନା ନା ମୁଁ କାଇଁ କହିବି ମତେ କୁହା ହଉଛି ପଛରୁ ଆସି ଗାଡି ବାଡେଇ ଦେଲା।
ହଁ ବେଲେ ନୁ
ଡ଼ାଲିନୁ ବାଡେଇଲା ମତେ କହିଲେ କାହାର ମୁଁ ଜାଣିନି।
ହଁ ମୁ କହିଲି ଷ୍ଟୋରି ହଉଚି ଏଇଆ।
ଓ ତାହଲେ ଏପରି ହେଇଛି।
ହଁ।
ଅ ହଁ।
ତ ଆପଣଙ୍କ ଭାଇଙ୍କର
କଣ କହିଲେ?
ଆପଣଙ୍କ ଭାଇ ଚେତା ପାଇଛନ୍ତି ତା ପରଠୁ।
ହଁ ସେଇଆ ଜଣା ପଡୁଛି ଆ।
ନହେଲେ ଆପଣ ଗୋଟେ ଭାବନ୍ତୁ ସାଇକେଲରୁୁ ପଡିଲେ ଏମିତି ହୁଏ କିି।
ସେଇଆ ତ ମୁଁ ଭାବିଲି ଆମେ ବି ମଧ୍ୟ ଏତେ ଥର ସାଇକେଲରୁୁ ପଡୁଛୁ ପଛେ ଏତେତ କିଛି ହେଇନି। ମନ ପଡୁଛି ଆପଣ ମନ ପଡ଼ୁଛି ଆପଣ
ଥାଏ ଯାହା ହବାର ତ ସେ ହୁଏ ଆଉ ଏମିତି କହିଲେ କିଛି ହବନି। କଟିଲା କଟିଲା ଆଉ।
ଆପଣ ବଖର ବୋଧେ ମନ ଅଛି ଆମେ ଯାଉ ଥିଲେ ରୁଦ୍ର ବୋଲି ଗୋଟେ ପିଲାଟେ ଆମର ସାଇକେ ଆପ ଆପଣଙ୍କ ସାଇକେଲ ମୁଁ ଚଲଉଥିଲି। ଆସି ବାଡେଇ ଦେଲା ସାଇଡ ରୁ ହ୍ୟାଣ୍ଡେଲ ଲାଗ ଗଲା ଆପଣ ଦି ଆମେ ଦି ଜଣ ପଡିଲେ ହଁ ତ। ଆଜ୍ଞା ଆପଣ ବୋଧେ ମନ ପଡୁଛି।
ହଁ ହଁ ତା ଗୋଡ, ହାତ ଛେ-ଛେଲି ଦେଲୁ। ତଥାପି ଆମର କିଛି ହେଇନଥିଲା କେ ଟିକେ ମାଡ଼ ହେଇଥିଲା ଜୋରେ।
ଆଜ୍ଞା। ତ ଆପଣ ବୋଧେ କେ ଯାଆନ୍ତୁ ଖାଇଦେବେ ଆଉ ଦି ମିଣ୍ଟି ଟି କେ ରହିଯାଆନ୍ତୁ ତାପରେ ଯିବେ ଖାଇବେ ଆଉ।
ହଁ ମଧ୍ୟ ମୁଁ ସେୟା ଭାବୁଛି।
ଏଁ ଖାଇ ଦେଇକି ଟିକେ ଶୀଘ୍ର ଶୋଇପଡନ୍ତୁ।
ନିହାତି ନିହାତି ସେୟା କରିବି।
ଆଜ୍ଞା ଆଉ ତାହେଲେ ବୋଧେ ଆଉ କିଛି ଆପଣଙ୍କ କାର୍ଯ୍ୟ ନାହିଁ ବୋଧେ ଆଉ।
ନାଇଁ କିଛି ନାହିଁ ଖାଇକି ଟିକେ ମଧ୍ୟ କାଲି ଟିକେ ଏଇ କାମ ଗୋଟେ ଅଛି ଯଦି କାଲି ଆଡକୁ ଯଦି। ଚାଲିଲା ଯୋଗଦାନ ତ ଆପଣଙ୍କର। ମୋର ଗୋଟେ ବନ୍ଧୁଙ୍କ ଘର ଅଛି ସେଠି ଯାଇ ସେ କାମ ଯୋଗ ଆରମ୍ଭ କରି ସରିବାକୁ ପଡିବ।
ଆଜ୍ଞା ଆପଣ ସାରିଦେଲେ ଆପଣଙ୍କୁ ବି ବହୁତ ଭଲ ଜିନିଷ ତ ମିଳି ତ ପାରିବ।
ହଁ ମିଳିଲେ ଆମେ ଜାଗା ଗୋଟେ ଯିବାର ଅଛି ବୁଲିିକି ଯାଇକି ଆସିପାରିବୁ ଆରାମସେ।
ଆଜ୍ଞ ନିହାତି। ହଉ ତାହେଲେ ଆଉ ତ ରହିଲା କିଛି ଅଛି ତ ସମୟ ତ ଆପଣ। କଣ ଆଉ କହୁଛନ୍ତି କୁହନ୍ତୁ?
କଣ କହିବୁ ଏଇ ତ ଜୀବନ ମାଟି ଆଉ।
ଆଜ୍ଞା ଆପଣଙ୍କର ଯୋଉ ପି ପି ସେ ମଧ୍ୟ ଫୋନ୍ କଲେଣି?
ଅଧିକ ତାଙ୍କ କଲ୍ ଟା କୁ କାଟି ଦିଅନ୍ତୁ ସେ ଜାଣିଦେବେ ଆମେ ମାନେ ଦି ଜଣ କଥା ହଉଛୁ ବୋଲି।
ଆଜ୍ଞା ସମୟ ତ ସମାପ୍ତ ହେଲାଣି ଆଉ ଫୋନ୍ ଟା ଆପଣ ରଖନ୍ତୁ ନହେଲେ ମୁଁ କାଟୁଛି ଆଉ।
ନିହାତି ନିହାତି ଆପଣ କାଟିବେ ଯଦି ଭଲ ହୁଅନ୍ତା ସେପଟୁ।
ଆଜ୍ଞା ନିହାତି।